ହୋ ହଁ ହଁ।
ସୁପ୍ରଭାତ।
ହୁଁ ସୁପ୍ରଭାତ କଣ କେମିତି ଅଛ? ମୋର ନିତିଦିନିଆ କାମ ରୋଷେଇ
ଓହୋ। ହଁ ମୁଁ ବି ଭଲ ଅଛି ଏଇ ସକାଳୁ ଉଠିଲି ଟିକେ ସାଙ୍ଗେ ଜିରା ପାଣି ଟିକେ ପିଇକି ୟୋଗା ଟିକେ କରିବି ଏବେ ବାହାରିଥିଲି ଆଉ ଇଏ ଆପଣଙ୍କ କଥା ମାନେ ପଡିଲା ଖାଇକି ଯିବି ଆଉ
ଆଚ୍ଛା ଏବେ କୋଉ ଦିନ ଯୋଗ ଦିବସ ଗଲା ବୋଧେ
ହଁ ଏଇ ଗଲା କାଲି ପହର ଦିନ ଗଲା।
ହଁ ତମେ ବୋଧେ ପ୍ରତ୍ୟେକ ଦିନ ସକାଳୁ ଯୋଗ କର।
ହଁ ମଁ ଟିକେ ଯୋଗ ଆଗରୁ ବହୁତ ଆଗରୁ କରୁଥିଲି ତାପରେ ଏ ମଝିରେ ଟିକେ କଲେଜ ରହିଗଲା ସକାଳେ ମୁଁ ଆଉ କରି ପାରିଲିନି ଯୋଗ ସବୁଦିନ ସକାଳୁ ଆଉ ଚଲାଚଲି ବି ମୁଁ କରିପାରିଲିନି ସେଥିଲାଗି ମୁଁ ଟିକେ ବି ମାନେ ଅଁ ଦେହ ମାନେ ଶରୀର ଆଉ ଟିକେ ଅଧିକା ଟିକେ ମୋ ଟା ହେଇଗଲା ଆଉ ସେଥିଲାଗି ପୁଣି ଏବେ ଇଇ କରୁଚି
ହଁ ଏବେ ତ ଓଜନ ବୃଦ୍ଧି ସମସ୍ତଙ୍କର।
ହଁ ତାପରେ ମୋର ଯୋଉ ଅପରେସନ ଟା ରହିଗଲା ତାପରେ ସେଥିପାଇଁ ବି କିଛି କରିହେଲାଣିି ତିନି ଚାରି ଚାରି ମାସ ପାଞ୍ଚ ମାସ ହେଇଯିବ ସେଥିପାଇଁ କିଛି ରହ କରିହେଲାନି ସ ସରିଲା ପରେ ଏବେ ଦି ତିନ ଦିନ ନେଇଗଲା ଷ୍ଟାର୍ଟ କରୁଚି ଆଉ
ଆଚ୍ଛା। ଗ କଲେ ଟିକେ ଦେହଟା ଟିକେ ପୁରା ମାନେ ଭଲ ଲାଗେ ଟିକେ
ଯୋଗ ହଉ ବ୍ୟାୟାମ ହଉ କଲେ ଆମ ଶରୀର ମାନେ ତା ମାନେ ଦିନ ସାରା ବି କିଛି ମାନେ ଦୁର୍ବଳ ଲାଗିବନି କାମ କରେ ସ ତେଜ୍‌ ଲାଗିବ କାମ କରିବାକୁ ସବୁ ଆଉ ଆଉ ଏବେକାର ପିଲାମାନେ ଯୋଉ ଜିମ୍ ଯାଉଛନ୍ତି ତା ସମ୍ପର୍କରେ କଣ? କିଛି ଆପଣଙ୍କର ଧାରଣା ଅଛି ଯୋଗ ଆଉ ଛିିିନ୍ତାର ତଫାତ
ନା ଜିମ୍ ତ ଯାଉଚ଼ନ୍ତି ଏକରେ ତ ଜିମ ରେ ତ ମାନେ ଏକରେ ପଇସା ଆପଣଙ୍କର ଗଲା ଆଉ ଦୁ ଦ୍ୱିତୀୟ ତ ସେଥିରେ ମାନେ ସମ ନିିର୍ଦ୍ଦିଷ୍ଟ ସମୟ ଭିତରେ ଯିବାକୁ ପଡିବ। ଯୋଗ କଣ ନିଜ ଆୟତ ଯଦି ସ ସକାଳେ କୌଣସି କାରଣରୁ ନ କରି ପାରିଲେ ସନ୍ଧ୍ୟାରେ ବି କରିପାରିବେ। ହୁଁ ଆଉ ତାପରେ ହୁଁ କଣ କୁହନ୍ତୁ
ଆମର ଜିମ ରେ ଜିମ ରେ ପିଲାମାନଙ୍କୁ ମାନେ ସେମାନେ କଣ ସ ମାନେ ଠିକ ମାନେ ସ ସବଳ ରହିବା ପାଇଁ ସେମାନେ ଯାଉଛନ୍ତି ପ୍ରାୟତଃ ଯିମ। ଯିମ ଗଲା ପରେ ସେମାନଙ୍କର ଗୋଟେ ଲୋଭ ଲାଗିଯାଉଛି ସେବେ ଏବେ ଦେଖୁଥିବେ ସବୁ ବାଇସେପ ଟ୍ରାଇସେପ ସବୁ ସେମାନେ ସବୁ ବନାଉଛନ୍ତି ସବୁ। ବଡି ସେ ବନଉଛି ସେଥିରେ ତାଙ୍କ ଲୋଭ ଲାଗିଯାଇଛି ତ ମୁଁ ବଡି କିନ୍ତୁ ସେମାନେ ଜାଣି ପାରୁନାହାନ୍ତି ସେମାନେ ତାଙ୍କର ଜିମ୍ରେ ବହୁତ ଗୁଡେ ସବୁ ବାହାର ମାନେ ଯୋଉଗୁଡା ସବୁ ପ୍ରୋଟିନ ଇଏ ସେମାନେ ଖାଉଛନ୍ତି। ଖାଇବା ପାଇଁ, ଖାଇବା ଦ୍ଵାରା ଲିଭର ଜାଣି ପାରୁନାହାନ୍ତି। ମାନେ ଶରୀର ସୁସ୍ଥ କଣ ଏବଂ ଆହୁରି ଓଲଟି ସେମାନଙ୍କ ଶରୀର ଆହୁରି ଅସୁସ୍ଥ ହେଇଯାଉଛି।
ହଁ, ହଁ।
ଏବେ ସବୁ ମାନେ ବହୁତ ପିଲା ମାନେ କମ ବୟସରୁ ସେମାନଙ୍କର ହାର୍ଟ ମାନେ ହୃଦ ରୋଗର ସମସ୍ୟା ଦେଖା ଯାଉଛି, ସେମାନେ ଖାଉଛନ୍ତି କଣ ଆମର କ୍ରିଏଟିନ୍ ପ୍ରୋଟିନ୍ ସେମାନଙ୍କର ଜିମ୍ ରେ ଯୋଉ ସବୁ ଖାଉଛନ୍ତି, ସେମାନେ ହୁଏତ ମାନେ ସେମାନଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ସେଇଟା ହେଇଯାଉଛି।
ହଁ। ମୋର ବି ମାନେ ତମ ଘରେ ବୋଧେ କିଏ କରନ୍ତି?
ହଁ, ମୋ ଭାଇ ଖାଇବା ବି କମ ଖାଇବା
କେତେ କଣ ଯୋଗୁ, ଆଁ ଯୋଗ କରନ୍ତି, ନା ଜିମ୍ ଯାଆନ୍ତି?
ନା, ସେ ଜିମ୍ ଯାଏ ଜିମ୍ ଯାଏ ସେଇଥିପାଇଁ ମୁଁ ତାରି କତିରୁ ଦେଖେଇଦେଲିି, ମାନେ ଏମିତିଆ କିଏ ମାନେ ଜିମ୍ ଟା ତମେ ଯାଉଥିବ ଯେ ଯାଉଥିବ ଯଦି ଦିମାସେ ଧର ଛାଡିଦେଲ ମାନେ ତାପରେ, ପୁଣି ତମେ ଏମିତି ଗ୍ରୋଥ କରିବ ତମର ଶରୀର ମାନେ ସେଥିରେ ମାନେ ସେ ନାଇଁ ଆଉ ପୁରା ମାନେ ଯେ ପୁରା ଯେତେ ପତଳା ହେଇଯିବ, ତାର ଡବଲ ଲାଗୁଛି ମାନେ ମୋଟା ହେଇଯିବ। ଜିମ ମାନେ ମୁଁ ସେଇଟା ଦେଖିଛି ଲକ୍ଷ କରିଛି, ତମେ ଜିମ୍ ଗୋଟିଏ କିନ୍ତୁ ରହିଛି ତମେ ଯଦି ଜିମ୍ ଯାଉଛ ମାନେ ଥରେ, ତମେ ଛାଡିଲ ମାନେ ମୁଁ ଘରେ ରେଗୁଲାର ରୋଷେଇ କରିବାକୁ ପଡିବ ଆଉ କିନ୍ତୁ ନହେଲେ ସେ ଜିମ୍ ର ସେମାନେ ଯଉ ଖାଉଛନ୍ତି ଖାଦ୍ୟ ଇଏ କରୁଛନ୍ତି ପୁରା ଶରୀରକୁ ଫୁଲେଇ ଦଉଚି!
ଓ ହୋ।
ଆଉ ସେଥିଲାଗି ମୁଁ ସେଇଆକୁ ତାକୁ କହୁଥିଲି ମୁଁ କହିଲି ଜିମ୍ ଯଦି ବି ଯାଉଛୁ, ତ ଘରେ ଏକ୍ସରସାଇଜ ବି ଟିକେ ଟିକେ କରୁଥା, କଣ ପାଇଁ ନା ଜିମ୍ ଯେତେବେଳେ ବି ମାସେ ସେଇ ତାର ପରୀକ୍ଷା ପାଇଁ ସେ ମାସେ ଦେଢ ମାସେ ଛାଡିଦେଲା ଜିମ୍। ପୁଣି ପରୀକ୍ଷା ପରେ ସେ ସମୟ ଏତେ ଗ୍ରୋଥ କରିଗଲା ମାନେ ଦେଖିବି ତାକୁ ଏଇ ସାଙ୍ଗେ ପୁଣି ତାକୁ ଜିମ ଯାଇକି କମେଇବାକୁ ପଡିବ! ତାପରେ ତାଙ୍କ ଜିମ୍ ରେ ବହୁତ ଗୁଡେ ଖାଇବାର ବି ସବୁ ରେଷ୍ଟ୍ରିକସନ ମାନେ ଖାଇବନି। ଭାତ ଅଧେବେଳେ ସ୍କିପ୍ କରିବ କେତେବେଳେ ଯୋଉ ଅଣ୍ଡା ଖାଲି ସିଝା ଖାଇକି।
ହଁ, ହଁ, ସକାଳ ର ଖାଦ୍ୟ ପ୍ରାୟତଃ ସିଝା ଅଣ୍ଡା।
ହଁ, ଅଣ୍ଡା ଖାଇକି ରହିବ! ସେଇ ଭଳିଆ ସବୁ ତାପରେ ପାଉଡର ସବୁ ବହୁତ ଗୁଡା ତାଙ୍କର ସବୁ ରହୁଛି ପିଇବା ପାଇଁ। ମାନେ ଅଯଥା ପଇସା ଖର୍ଚ୍ଚ କରିକି ତମେ ଯିବ ଜିମ୍ ଟା ଟିକେ ମାନେ ଫିଟ୍ ରହିବା ପାଇଁ ଦେଖିଲା ବେଳକୁ ସେ ତାଙ୍କର ଏତେ ତାଙ୍କର ନୀତି ନିୟମ ସବୁ ତାଙ୍କର ରହୁଛି। ଏ ସକାଳୁ ତାପରେ ଟିକେ ବ୍ୟୟାମ୍ କରିବ। ଯୋଗ କରିବ ଯୋଉଟା କିି ପୂର୍ବ କାଳରୁ ଆମର ରହିଆସିଛି ଯୋଉଟା କିି ଶରୀରର ମାନେ ଆମର ସୁସ୍ଥ ରହିବ।
ଆମର ଗୋଟେ ସାଙ୍ଗଟେ ଥିଲା ସେ ଜିମ୍ ଜାଏ। ସେ ଜିମ୍ ଗଲା ପରେ ତା ମାନେ ଓଜନ କିଛି କମେଇଲା ପରେ ତାକୁ ମାନେ ଗୋଟେ ତା ଭଳିଆ ଲାଗିଲା କି, ନା ମୁଁ ବଡି ତିଆରି କରିବି। କୋଉଠି ତ କମ୍ପିଟିସନ ସବୁ ହଉଛି ପ୍ରାୟତଃ ନହେଲେ ସମସ୍ତେ ନହେଲେ ସବୁ ବଡି ବିଲଡିଂ ପାଇଁ ସବୁ କମ୍ପିସନ ହଉଚି ସିଏ ସବୁ ସେ ସେ ଭାଗ ନେଲା ସେ ବି ବହୁତ ଥର ପ୍ରଥମ ଦ୍ୱିତୀୟ ସ୍ଥାନ ଏମିତି ବି ନେଇଚି।
ଯାହଉ ସମାନେ ବଡିବିଲ୍ଡିଙ୍ଗିରେ ଏବେ ସେ ପାଉଚନ୍ତି କିନ୍ତୁ ସେମାନେ ଯୋଉ ବଡି ବ ଇଏ କରୁଚନ୍ତି ଆଜିକାଲି ପିଲାମାନେ ନିଜେ ବଡି ବନେଇବା ଏବେ ସବୁ ବହୁତ ଆସୁଛି ଟିରଏଡ ଇଞ୍ଜେକ୍ସନ ସବୁ ଯଉ ଆୁସୁଛି ସେଟା ସବୁ ମାନେ ବହୁତ ଗ୍ରହଣ କରୁଚନ୍ତି ଯୋଉଟା କି ଗୁଡା ସବୁ ନେଲା ପରେ ସେମାନେ କହୁଚନ୍ତି ତମ ଦେହର ମାନେ ଆହୁରି ବହୁତ କ୍ଷତି
ହୁଁ ହୁଁ ଆଉ ଗୋଟେ ଜାଣିଥିବେ ଯୋଉ ହର୍ବାଲ୍ ଲାଇଫ୍ ସେଇଟା ପ୍ରାୟ ସବୁ ଏବେ ସମସ୍ତେ ନଉଛନ୍ତି ତା ଦେରେ ଉଁ ଆମର ଜଣେ ମ୍ୟାଡାମ ଥିଲେ ଯେ ସେମାନେ ପିଲା ସବୁ ଠିକ କରନ୍ତି ତାଙ୍କର ଗୋଟେ ଗୋଟେ ମାନେ ଗୋଷ୍ଠୀ ଭଳିଆ ଅଛି ନା। ସେ ସବୁ ପିଲା ଠିକ୍ କରନ୍ତି ମତେ ଏମିତି ଥରେ ସେ ମାନେ ଫେସବୁକ ରେ ଦେଖିଲି ଉଁ ସେ ମତେ ମେସେଜ୍‌ କଲେ ଉଁ କହିଲେ କି ଆଉ ତମେ କଣ କିଛି ଓଜନ କମେଇବାକୁ ଚାହୁଁଛ କି ମୁଁ ବି ଟିକେ ଓଜନ ଟିକେ ବସିକି କିଛି କାମ କଲା ମାନେ ଯାହାବି ହେଲେ ଓଜନ ବଢି଼ବ। ମୁଁ ତାପରେ ତାଙ୍କୁ ହଁ କଲ କଲି ସେଠୁ ସିଏ କହିଲେ କି? ହଁ ତମକୁ ପ୍ରଥମେ ତିନି ଦିନ ମାନେ ଦିଆହେବ ଉଁ କିଛି ପଇସା ନେବେନି।
ହଁ ହଁ।
ତା'ପ୍ରେ ତିନି ଦିନ ତମେ ଘରେ ମାନେ ଘର ରନ୍ଧା ଖାଦ୍ୟ ଖାଇବ। ଆଉ ବାହାର ଖାଦ୍ୟ କିଛି ଖାଇବନି, ଆଉ ସାଲଟ୍ ଟିକେ ଅଧିକ ପରିମାଣରେ ଖାଇବ। ଏମ୍ତି କହିଲେ, ଜାଣିିନଥିଲି କି, ସେମାନେ ମାନେ ହର୍ବାଲ୍ ଲାଇଫ୍ ର ସବୁ ମାନେ ଗୋଟେ ବିକ୍ରି କଲା ଭଳିଆ କରୁଚନ୍ତି ବୋଲି ଆଉ, ହଁ ହଁ। ମୁଁ ଜାଣ୍ ନଥିଲି ତା'ପରେ ମୁଁ ବି ସମୟ ଆଉ ଦେଇ ପାର୍ଲିନି। ତା---ର ସକାଳେ ସନ୍ଧ୍ୟା ବେଳେ ତାଙ୍କର ଗୋଟେ ଥାଏ, କଲ୍ ରେ ସମସ୍ତେ ଯୋଗ କରିବ, ମାନେ ଅଳ୍ପ କିଛି ଏକ୍ସସାଇଜ୍‌ କିନ୍ତୁ ଖାଦ୍ୟ ତାଙ୍କର ଟିକେ ଅଧିକ ଆଉ।
ଶରୀର ସୁସ୍ଥ ରଖିବା ପାଇଁ, ସେମାନେ ଲୋକମାନଙ୍କ ଠାରୁ ବଉତ୍ ପଇସା ନେଇଯାଆନ୍ତି। ଆମେ କିନ୍ତୁ ଲୋକମାନେ ଯଦି ଖାଦ୍ୟ ପେୟ ଯଦି ଠିକ୍ ଠାକ୍ ରଖିବା। ଆଉ ଗରେ ବି ଆମ ଆମେ ଅଦା ପାଣି ହଉ, ଜିରା ପାଣି ହଉ ସେଗୁଡ଼ାକ ଯଦି ଆମେ ସବୁ କରିବା, ଆମର ବେଲିର ଆମର ଯଉ ପେଟର ଯଉ ରହିଲା। ଚର୍ବି ଅଂଶ ସେଗୁଡା ସବୁ ନିୟନ୍ତ୍ରଣରେ ରହିପାରିବ। ଆମେ ସେ ହର୍ବାଲ୍ ପିଇବା ଅପେକ୍ଷା, ଘରେ ବି ସବୁ ଅଛି ଆୟୁର୍ବେଦ ର ସବୁ ଭଲ ଭଲ ସବୁ ଦିନ୍‌ଷ ସବୁ ଅଛି। ଏବେ ତ ଅନଲାଇନ୍‌ ରୁ ସବୁ ଯାଙ୍କ----ମିଳି ପାରିଲାନି, ମାନେ ସୁବିଧା ଦେଖିକି ଆମେ ସେଥିରୁ ବି ନିଜେ ଘରେ ପ୍ରସ୍ତୁତ୍ କରିକି ପିଇ ପାରିବା। ମୁଁ ଏଇ ମଝିରେ ପିଉଥିଲି ସ---ବେଳେ, ଆମର ଯଉ ଆ--ଚି। ଆମର ଚିଆ ସିଡ୍‌ସ୍ ହଉ ସବ୍ଜା ସିଡ୍‌ସ୍ ହଉ ସେଗୁଡ଼ାକୁ ସବୁ ଆମେ ବି ପିଇ ପାରିବା ଘରେ। ଏଥିରେ ବି ଆମର
ସେରେ
ହଁ, ଖାଲି ପେଟ୍ରେ ପିଇଲେ ସେଥିରେ ବି ଶରୀର ନିୟନ୍ତ୍ରଣ ଠିକ୍ ସେ ରହିପାରିବ।
ମୁଁ, ତା'ପ୍ରେ ଏମ୍‌ତି ଅଳ୍ପ ଦିନ୍ କିଛି କଲା ପରେ ମତେ ଆଉ ମୋର ଇଚ୍ଛା ଶକ୍ତି ଏତେ ହେଲାନି। ମୋ ମଝିରେ ମଝିରେ କିଛି ଫଟୋ ଛାଡ଼େ, ଆଜ୍ଞା।
ଫ୍ରି ଯଉ ଟ୍ରାଏଲ୍‌ ଦେଇଥିଲେ, ମୁଁ ସେଇ ତିନି ଦିନ ହିଁ କରିଚି। ତା ମୋର ମିଟିଂ ପଡ୍‌ଲା ମୁଁ ପଳେଇଲି ବାହାରୁକୁ। ବାହା କୁ, ଗଲା ମାନେ ତୁ ତ ବାହାର ଖାଦ୍ୟ ଖାଇବାକୁ ବାଧ୍ୟ। ଆଉ ମୁଁ ଆଉ ସମୟ ଦେଇକି କରି ପାର୍ଲିନି ସେତେବେଳେ।
ଯଉ ତମେ କାମରେ ଅଛ?
ନା ମୁଁ ସେତେବେଳେ ଥିଲି, ଏବେ ମୁଁ ଛାଡ଼ି ସାର୍ଲିନି ସେତେବେଳେ ଥିଲି।
ଓହୋ।
ଏବେ ପାଖାପାଖି ଦେଢ଼ ବର୍ଷ ହବ। ମୁଁ
ଆଉ ତମ ଏବେ ଘରେ ସବୁ କ'ଣ କେମିତି ସବୁ ଅଛନ୍ତି?
ହଁ, ଘରେ ଏବେ ସମସ୍ତେ ଭଲ ଅଛନ୍ତି।
ହଁ, ଭଲ ଅଛି।
ଆଉ ସକାଳେ ଆଜି କ'ଣ ଖାଇବାକୁ କ--ଚ?
ଖାଳୁ, ଆଜି ଭାତ ହେଇ ସାର୍ଲାଣି।
କୋବି ଫୁଲକୋବି ତର୍କାରୀ କରିବି, ଆଉ କାଙ୍କଡ଼ ଆଳୁ ଭଜା ହବ ଆଉ ସଜନା ଶାଗ।
ଏତେ ସକାଳୁ କରି ସାର୍ଲଣି ଏଗୁଡ଼ା ସବୁ।
ନା ହେଇନି, ହଉଛି ବା, ଭାତ ହେଇସାରିଲାଣି ତ ହଁ ହଁ
ମାନେ ସକାଳ ବୋଧେ କିଏ ଯାଆନ୍ତି ବୋଧେ ଖାଇକି ଅଫିସ ଫଫିସ୍
ହଁ ହଉ ସ୍ୱାମୀ ଯାଆନ୍ତି। ବାହାରିବେ ତାଙ୍କ ଜବ ରେ ଯାନ୍ତି ନା
ବି ଆମେ ବି ବାରଟା ଗ ବାରଟା ସାଢେ ବାରଟା ସୁଦ୍ଧା ବି ଖାଇଦବା ଟା ଠିକ୍ଏ ମାନେ ଯୋଉ
ହଁ ହଁ ସେଥିପାଇଁ ଆମର ସକାଳୁ ଟିକେ ହେଇଯାଏ ଆଉ
ହଁ ଆମେ ଯେତେବେଳେ ସେଇ ଯାଉଥିଲୁ ସ୍କୁଲ ତ ଯେତେବେଳେ ଯାଉଥିଲୁ ଚାରିଟା ବେଳେ ଆସିକି ଖାଉ, ନହେଲେ ଯେତେବେଳେ କଲେଜ ଖ ଯାଉ, ଆମର ବି ସେ ଗୋଟେ ସୁଧା ଯାହା ହେଲେ ପ୍ରସ୍ତୁତି ଆମେ ମଧ୍ୟାହ୍ନ ଭୋଜନ ଟା ଘରେ ଆଉ ଆସିକି କଲେଜ ରୁ ଆସିକି ଯାଇ ଖାଉ, ଏବେ ତ ସବୁ ଘରେ ଅଛୁ ଏବେ ଟିକେ ସେଟା ସେ ଲେଟ୍ ହେଇଯାଉଛି, ସକାଳ ଖାଇବା ଖାଉ ଖାଉ ସେ ଆମେ ତ ଟିକେ ଲେଟ ହେଇଯାଉ ଛଅ ସାଢେ ଛଅଟା ସାତଟା ହେଇଯାଉ ଉଠୁଉଠୁ ଆଉ ଉଠିକି ସବୁ ନିତ୍ୟକର୍ମ ସାରିକି ସେ ଖାଇଲା ବେଳକୁ ଯାଇକି ଦଶଟା ଏଗାରଟା ବାଜିଯାଉଛି
ହୁଁ ହୁଁ
ହଉ ଆମେ ତାହେଲେ ପରବର୍ତ୍ତୀ କଲରେ ଏ ବିଷୟରେ କଥା ହବା ଆଉ
ହଁ ହଁ।
ରଖୁଛି।
ହଁ ରଖନ୍ତୁ